ହ୍ୟାଲ ହେଲୋ
ଜୟ ଜଗନ୍ନାଥ ହଁ ଶୁଭୁଛି
ଜୟ ଜଗନ୍ନାଥ
ଶୁଭ ସନ୍ ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା ଆଉ କେମିତି ଭଲ ଅଛନ୍ତି ଏଇ କିଛି ନାଇଁ ସନ୍ଧ୍ୟା ଟାଇମ ରେ ଟିକେ ବୁଲାବୁଲି ଆସିଥିଲୁ ଏପଟେ
ହଁ
କଣ ଭଲ ଅଛନ୍ତି
ହଁ ମୁଁ ଭଲ ଅଛି ଆପଣ ଭଲ ଅଛନ୍ତି
ହଁ ବହୁତ ଭଲ
ଆଉ ବର୍ଷା ହଉଛି ସେପଟେ
ବର୍ଷା ହଉଥିଲା ସକାଳେ ହଉଥିଲା ଯେ ଏବେ ଟିକେ କମିଛି ବର୍ଷା
ହଁ
ଆମର ତ ଏପଟେ କାଲିଠାରୁ କାଲି ନାହିଁ ତ ପହରଦିନ ଠାରୁ ପୁରା ପ୍ରବଳ ବର୍ଷା ହଉଥିଲା
ହଁ
ମାନେ ଲଗାତାର ବର୍ଷା ହେଉଥିଲା
ହଁ କି ଆମ ପଟେ ବି ସେମିତି ବର୍ଷା ହଉଛି
ପଟେ ଟିକେ ଏବେ ଏବେ ଟିକେ ଛାଡିଛି ମାନେ ବର୍ଷା ଟିକେ କମ ହେଇଛି ତ ବୁଲିବା ପାଇଁ ଟିକେ ଆସିଛୁ ଆଉ
ଭଲ କଥା ଆଉ ଆଗକୁ କୁଆଡେ ଯାଉଛନ୍ତି ବୁଲିବା ପାଇଁ ରଥଯାତ୍ରା ଆସୁଛି
ବୁଲିବା ପାଇଁ ଆମେ ତ ଭାବିଛୁ କଣ ହଉଛି ଜାଣି ନାହିଁ ପୁରି ଯିବୁ ବୋଲି ଭାବିଛୁ ସାଙ୍ଗସାଥି ସବୁ ବାହାରିଛୁ କଣ ହଉଛି କେଜାଣି ଆଗକୁ ଦେଖିବା କଣ ହଉଛି
ହଁ
ତ ଆପଣ କେମିତି କଣ ରଥଯାତ୍ରା କୁଆଡେ ଯିବେ ବୁଲି?
ରଥ ଯାତ୍ରା ସେମିତି ତ କିଛି ଯୋଜନା ଚାଲିିଲି ଦେଖିବୁ ସେମିତି ସେ ସମୟକୁ ତ ବସ ସଦାବେଳେ ବର୍ଷା ଏକା ହୁଏ ବର୍ଷାରେ ତ କୁଆଡେ ଯିବା ପାଇଁ ଇଚ୍ଛା ନାହିଁ। ରାସ୍ତାରେ ପୁରା ଅପରିଷ୍କାର ହୋଇଥାଏ କାଦୁଅ ହୋଇଥାଏ। ଏମିତି ବହୁତ ଅସୁବିଧା ହୁଏ ସେ।
ବହୁତ ବହୁତ।
ଆଉ ଆଜି କଣ ହେଇଥିଲା ରୋଷେଇ?
ଆଜି ତ ରୋଷେଇ ଭାତ ଡାଲି। ତାପରେ ପୋଟଳ ତରକାରୀ।
ଭଲ ଭଲ।
ହୁଁ। ତ ଏବେ ଆସିଥିଲୁ ସାଙ୍ଗମାନ ଠାରେ ସମସ୍ତେ ଟିକେ ଗୁପଚୁପ ଟିକେ ଖାଇବା ବୋଲି। କହିଲେ ତ ନାଇ ମୁଁ ଖାଉନି ଗୁପ୍ ଚୁପ୍ ସେମାନେ ଖାଉଛନ୍ତି ସେଟା ମୁଁ ଏବେଟେ ବସିଛିି ଆଉ ଜଗିଛି ସେମାନଙ୍କୁ ଆଉ।
ଅ ହଁ। ଆଉ ଆପଣଙ୍କ କୁହନ୍ତୁ?
ନାଇଁ ଆପଣ କୁହନ୍ତୁ ଆଗ ତାଲେ
ଆପଣଙ୍କର ପଢା ପଢି ସରିଲାଣି?
ନାଇଁ ପଢ଼ାପଢି ତ ଚାଲିଛି ଆମର ପ୍ଲସ୍ ଥ୍ରୀ ପ୍ଲସ୍‌ ଥ୍ରୀ କରୁଛି।
କୋଉ ବର୍ଷରେ ଅଛନ୍ତି?
ଏବେ ଦ୍ଵିତୀୟ ବର୍ଷ ପର।
ଭଲ କଥା ମୋର ବି ଚାଲିଛି ମୁଁ ବି ସେଇ ବର୍ଷରେ ଅଛି।
ଏତେ ବର୍ଷ ହୋଉ ତାହାଲେ।
ସେ ବର୍ଷ
ହୋଉ ସଲ ହୋଉ ସ
କୋଉ ଅନର୍ସ ରଖିଛନ୍ତି?
ଅର ରାଜନୀତି ବିଜ୍ଞାନ।
ଆଜ୍ଞା।
ଆପଣଙ୍କ କଲେଜ ର ନାଁ ଟା କଣ ବିଦ୍ୟାଳୟ
ଏଇଠି ଅଛି ଏକା ଆପଣ କୋଠି ପଢୁସନ୍ତି କି?
ହଁ ସେଟା ମର ଟିକା ବାଲି ଶୁଣିଛନ୍ତି?
ହଁ ହଁ।
ହଁ ସେଇଟାଏ।
ଆମର ଏଇଠି ଫୁଲ୍କାଏ ଏକା
ହୁଁ ହୁଁ।
ହଁ।
ଭଲ ଭଲ ଆଉ ସେଇଟା କେମିତି ପଢାପଢି କେମିତି ଚାଲିଛି କଣ?
ଆ ପଢାପଢି ତ ମୋର ପ୍ରଥମ ନା ନା ଏମିତି ପ୍ରାଇଭେଟ ଟା।
ଅହୋ।
ଏମିତି ତ ପ୍ରଥମ ବର୍ଷ ତମର ନିଜେ ଏକା ପଢିକି ଯାଉ ନିଜେ ଏକା ଏକ୍ଜାମ ଦିଅ।
ହୁଁ ହୁଁ।
ଦ୍ଵିତୀୟ ବର୍ଷରେ ଆମର ଆସିଲେ ବଢେଇବା ପାଇଁ ତାପରେ ଏମିତି ଛୁଟି ବି ହେଇଗଲା ଘରେ ବି ଏମିତି ଅସୁବିଧା ସୁବିଧା ନିଜର ଏମିତି ଦେଖିବାକୁ ଗଲେ ଏବେ ତ ଆଗକୁ ପରୀକ୍ଷା ଅଛି
ହୁଁ ହୁଁ।
ହଁ।
ପରୀକ୍ଷା ପାଇଁ ଏକ ଏକ ବହୁତ ଟିକେ କଷ୍ଟ କରିବାକୁ ପଡୁଛି
ହଁ।
ଟିକେ ବ୍ୟସ୍ତ ରହିଯାଉଛି।
ପଢିବୁନି ପଢିବୁନି ସେ ଯୋଉ ଦିନ ପରୀକ୍ଷା ପୂବରୁ
ତା ପୂର୍ବରୁ ବି ପଢିକି ଯାଇଥାଉ। ନାଇଁ ତ ତାହେଲେ ବି ହେଲେ ବି ଟିକେ ଅ ମାନେ ପ୍ରଥମେ ଟିକେ ପଢିଥିଲେ କି ମାନେ ଟିକେ କଷ୍ଟ ହୁଏ ନହିଁ ଏ ଅସୁବିଧା ହୁଏ ନାହିଁ କି ପରୀକ୍ଷା ଟାଇମ ରେ।
ହଁ।
ତ ସେଥି ପାଇଁ ଟିକେ। ପ୍ରଥମରୁ ଟିକେ କଷ୍ଟ କରିଥିଲେ ଆଗରୁ ଟିକେ ପରୀକ୍ଷା ଆଗରୁ ତ ସେ ସମୟରେ ସେ ଅସୁବିଧାର ସମ୍ମୁଖୀନ ହବାକୁଡ ପଡିବନି ସେ ସେଥିପାଇ ଟିକେ କଷ୍ଟ କରିବାକୁ ପଡୁଛି ଆଉ।
ହଁ ସେ ସମୟ କ ବହୁତ ଚିନ୍ତା ହୋଇଯାଏ। ଜର ଥଣ୍ଡା ମୁଣ୍ଡ ବଥା ହୁଏ ଘରେ ବି ଗାଳି କରନ୍ତି କଣ କରିବା।
କଣ କରିବା ଏମତି ଚାଲିଛି ଆଉ।
ହଁ ଆପଣଙ୍କ ପଟେ ଆଉ ବୁଲିବା ଜାଗା କିଛି ଅଛି ଏମିତି ଜଳପ୍ରପାତ।
ହଁ ବୁଲିବା ଜାଗା। ମାନେ ନା ଏଆଟେ ତ କିଛି ନାହିଁ ହଁ ଆମ ଆମେ ଯୋଉ କଲେଜ ଯାଉଛୁ ଆମେ। ଯୋଉ ପାଠ ପଢା ପାଇଁ ଯାଉଛୁ ସେପଟେ ଅ ବହୁତ କିଛି ଅଛି ସେପଟେ ସେ ସେଠୁ ଟିକେ ଆଉ ଟିକେ ଆଗକୁ ଗଲେ ବହୁତ କିଛି ଅଛି ଜଳପ ପଢୁଛି।
ଅଁ ଭଲ।
ଆମେ ତ ସବୁଦିନ ଯାଉଛୁ ସେପଟେ ବୁଲିବା ପାଇଁ।
ଆଉ କଣ ଚାଷ କରୁଛନ୍ତି।
ଚାଷ ତ ଧାନ ଚାଷ ଏବେ ଚାଲିଛି। ଏ ବର୍ଷ। ଚାଷ ପାଇଁକା ଟିକେ ଏଇ ବର୍ଷ କମ ଚାଷ ହେଇଛି ମାନେ ବହୁତ ବିଳମ୍ବରେ ବର୍ଷା ଟା କମ୍ ଚାଷ ହେଇଛି ଏଥର।
ତଥାପି ଆପଣଙ୍କ ବାରିରେ କଣ ଲଗେଇଛନ୍ତି ଏମିତି ପନିପରିବା।
ପନି ପରିବା ତ କିଛି ପନିପରିବା କିଛି କରାହେ ମାନେ ଖାଲି ଧାନ ଚାଷା କରାହେଇଛି।
ହଁ।
ହ ଆମ ତ ମାନେ ମାନେ ଗାଁ ମଝିରେ ଆଗା ଆମର ଘର ଟା ମଝିରେ ଆଗା ରହିଯାଉଛି ନା। ମାନେ ବିଲ। କିଛି ନାହିଁ ତ ଜମି କିଛି ନାହିଁ ଆମର ସେଟା କମ ଜମିରେ।
ଆଛା।
ହଜି ଯାଇଥିବ ସେଆଡେ଼।
ହଁ ହଁ।
ସେଇଟା ପନିପରିବା ଚାଷ ଥାଏ ଜମି ନାହିଁ ଆଉ ପାଖରେ ବି ପାଣି ନାହିଁ। ତ ସେଥିପାଇଁ ଅସୁବିଧା ହଉଛି। ସେଥିପାଇଁ କିଛି ଚାଷ ମାନେ କରାହଇନି ଆଉ।
ହଁ ହଁ ବୁଝିଲି ବୁଝିଲି।
କଣ ସ କଣ ଖାଇଛନ୍ତି ନା ନାଇଁ କଣ।
ତ ହେଇଥିଲା ଆମର।
ଓହୋ ତ ଆଜିର କେମିତି କାଟିଲା ଦିନ ଟା।
ତ ବହୁତ ଭଲରେ କଟିଲା ସକାଳୁ ଉଠିଥିଲୁ ଆମେ ପାଞ୍ଚଟାରେ ଉଠିକି ଫନ୍ ଟାକୁ ଟିକେ ଘାଣ୍ଟି ଦେଲୁ ତାପରେ ସେପଟ ଟିକେ ସବୁ କଲୁ ତାପରେ। ଅଟା ଚକୁଳି ବନାଉଥିଲୁ ଦିଟା ରୁଟି ପୁଡିଗଲା ମାନେ ଚକୁଳି ଟା ପୁଡିଗଲା। ଛାଡୁନଥିଲେ ସେତାପରେ ତାପରେ ସମସ୍ତେ ଦିଦି ମାନେ ଆସିକି କଲେ ଖାଇଲୁ। ଭଲ ରୋଷେଇ ହେଲା ଶୋଇ ପଡିଥିଲୁ ଉଠିଲୁ ଏବେ ଯିବୁ ଟି ବୁଲାବୁଲି କରି।
ବହୁତ୍ ଭଲ କଲ। ତ ଆପଣ କଣ ସେଟା ସେଇଟା ଏକା ଆପଣଙ୍କ ଘର ନା ଆଉ ଏମିତି ଉହୁଁ। ମୁଁ ଭାବୁଥିଲି ବୋଧେ ପ ଆସିକି ସେଇଠେ ରହିକି ପାଠପଢୁ ଥିଲୁ ବୋଲିକି।
ନାଇଁ ନାଇଁ ନାଇଁ ଏଇଠି ଏକା ଘର ମୁଁ ମୁଁ ପ୍ରଥମେ ଆଉ ଗୋଟେ ଜିଲ୍ଲରେ ରୋହୁଥିଲି ସେପଟେ ବୋହୁତ ସେପଟେ ବି ଘର ଅଛି ଆମର ଏପଟେ ବି ଘର ଅଛି ଆମେ ଏଠି ଏବେ ରୋହୁଛୁ ଏଠି ଏକା ପଢୁଛି ପାଞ୍ଚ ବର୍ଷ ହବ। ଏଠି ଆଇନା ଅଛି।
ତ ଆପଣଙ୍କ ଘରେ ସବୁ ଏ ଭଲ ଅଛନ୍ତି।
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି ଆମ ବିଲେଇ ଗୋଟେ ଥିଲା ତାଙ୍କେ ମରିଗଲେ।
କଣ ବିଲେଇ।
ହଁ।
ଆପଣ ବୋଧେ ଲାଗୁଚି ପଶୁ ପଶୁ ପ୍ରେମୀ ବୋଧେ ଆପଣ।
ହଁ ଆମ ଘରେ ବିଲେଇ ଅଛି କୁକୁର ଅଛି ସେ ବିଲେଇ ନାଇଁ ଯିଏ ଥିଲେ ତାଙ୍କ ମାଆ ଥିଲେ ତାଙ୍କ ଝିଅ ଥିଲା ତାଙ୍କ ଝିଅଙ୍କର ବି ଛୁଆ ଥିଲା ଆମ ସେ ମାଆ ବିଲେ ତାଙ୍କେ ମରିଗଲେ। ତାଙ୍କ ଛୁଆ ଦିଟା ଅଛି ଆଉ ଗୋଟେ ତା ଭଉଣୀର ଛୁଆ ଦିଟା ଅଛି ତ ଆମ ଘରେ ଏବେ ସବୁ ମିଶ ସେଇକି ଚାରି ପାଞ୍ଚଟା ବିଲେଇ ଅଛି ଗୋଟେ କୁକୁର ଅଛି। ହଁ ବୋହୁତ କଷ୍ଟ ରହୁଥିଲା ସେ ସୁନ୍ଦର ବିଲେଇ। ଭଲ ଲାଗୁନି ଆଉ।
ଉହୁଁ।
ଆଉ ଆପଣ କିଛି ରଖିନାହାନ୍ତି ଏମିତି ପୋଷା
ହଁ ପଶୁ ମାନେ କଣ କୁ କୁକୁର ଗୋଟେ ଅଛି ତାପରେ ଆମର ଉଁ ଶୁଆ ଶୁଆ ତ ଜାଣିଥିବେ ଶୁଆ ଶୁଆ ଅଛି ତାପରେ ଠେକୁଆ ତିନି ଟା ରଖା ହେଇଛି।
ଆଉ ଠେକୁୁଆ ବି ରଖ ରଖିଛନ୍ତି ଭଲ କଥା କଣ ଖାଇବାକୁ ଦିଅନ୍ତି।
ଖାଇବା ଭା ଭାତ ବି ଦେଲେ ଭାତ ବି ଖାଉ ଖାଏ ସେଟା।
ଅହଁ।
ମାନେ ଭଲ ଲାଗୁଚି ଗୋଟେ ଦେଖିବା ପାଇଁ ସେଇଟା। ପାଇଁ ରଖା ହେଇଚି ଆଉ। ଆପଣଙ୍କ ଘରେ ସମସ୍ତେ କିଏ କିଏ ରୋହୁଛନ୍ତି ମାନେ
ଆମ ଘରେ ଏମିତି ବାପା ମାମା ଦିଦି ଆଉ କୁକୁର ବିଲେଇ ସେମିତି ରୋହୁଛୁ। ହାଲୋ।
ହାଲୋ।
ହଁ ଶୁବାଯାଉଚି।
ସେ ଭାଇ ଭୋଉଣୀ ବୋଲି କହିଲି ମୁଁ କହିଲି କିଏ।
ଅଁ। ହଁ କୁହନ୍ତୁ ହଁ ହଁ ଶୁବୁଚି।
ମୁଁ କହିଲି କି ଆପଣ କେତେ ଭାଇ ଭୋଉଣୀ।
ଏମିତି ଦି ଭଉଣୀ।
ହାଲୋ।
ହଁ ସେପଟେ ବର୍ଷା ହଉଛି?
ବର୍ଷା ତ ଏବେ କମିଛି। ଏପଟେ କିଛି ବର୍ଷା ହଉନି ତମ ପଟେ ସେପଟେ ହଉଛି ନା କଣ?
ନା ଏପଟେ ବି ଟିକେ କମିଛି।
ହୁଁ ହୁଁ।
ହଁ ଆଉ ଏବେ ତ ରାସ୍ତାଘାଟ ବହୁତ ଖରାପ
ହଁ କାଦୁଅ ତ ବହୁତ ଇଏ। ବହୁତ କାଦୁଅ। ହଁ। ହ ହଉ ମ୍ୟାଡାମ ତମ ଆପଣଙ୍କ ସହିତ କଥା ହେଇକି ବହୁତୁ ଖୁସି ଲାଗିଲା।
ମତେ ବି ବହୁତ ଭଲ ଲାଗିଥା ଧନ୍ୟବାଦ।
ଧନ୍ୟବାଦ ଧନ୍ୟବାଦ।
ଆ